ହ୍ୟାଲୋ।
ଆଜ୍ଞା ନମସ୍କାର।
ହଁ ନମସ୍କାର।
କଣ କରୁଛନ୍ତି ନାଇଁ ଏଠି ସେଇଠି ଖାଇବାକୁ ଯାଉଛି।
କଣ ରୋଷେଇ ହେଇଚି କି?
ରୋଷେଇ ସେଇ ଭାତ ଭାତ ତ ସକାଳେ ହେଇଥିଲା ସରି ରୁଟି ହେଇଛି ମାମା କରିଛନ୍ତି। ରୁଟି ଆଉ କଣ ତରକାରୀ କରିଥିବେ ଖାଇବି ଆଉ।
ଆଚ୍ଛା। ଆଉ ସ କଲେଜ ଖୋଲିଗଲାଣି?
ନା ଖୋଲିିନି।
ଆଉ ପଢାପଢି କେମିତି କଣ ଚାଲିଛି?
ହଁ ସବୁ ଠିକ ଠାକ ଚାଲିଛି। ସେମିତି ଆଉ ଆପଣ ଏବେ ମାନେ କଣ କରୁଛନ୍ତି ପଢ଼ାପଢ଼ି କରୁଛନ୍ତି?
ନା ଏବେ ମୋର ପଢା ଜଷ୍ଟ ସ‌ଇଲା ।
ଓହୋ କୋଉ କ୍ଲାସ୍ ହେଲା?
ନା ନା କଲେଜ ସ‌ଇଲା।
ଓହୋ କଲେଜ ସ‌ରିଲା।
ହଁ ମୁଁ ଏଇ ବି ଟେକ୍ କରୁଥିଲି।
ଓ ହୋ। ଆଉ ଆପଣଙ୍କ ଏମ୍ କଣ?
ଏ ମୁଁ ଏବେ କମ୍ପିଟେଟିବ ଏକଯାମ ପାଇଁ ପ୍ରିପେଆର ହ‌ଉଚି। ୟୁଟ୍ୟୁବ ଏକ ର ହିଁ ପଢୁଛି ଆଉ ଯଦି ଯେ ଯାହା ସବୁ ଗମେଣ୍ଟ ର ମାନେ ଏକଜାମ ଗୁଡାକ ବାହାରୁଛି ସେ ସବୁ ଗୁଡା ପକଉଛି ଆଉ।
ହଁ। ଏବେ ଯୋଉ ବହୁତ ପାଣି ଆଜ୍ଞା
ଏ ଆଉ ପ୍ଲସ୍ ଟୁ ପରେ କିଛି କମ୍ପିଟେଟିଭ ଏଗ୍ଜାମ୍ ଦେଲନି କି ଯେମିତି ନର୍ମାଲ ଏଣ୍ଟ୍ରାନ୍ସ ଏକା କିଛି ଦେଲନି କି?
ହଁ ବିଇଡ୍ ଏଗ୍ଜାମ୍ ଦେଇଥିଲି।
ହ ପ୍ଲସ୍ ଟୁ ପରେ ବି ଏଡ ଦେଇ ହୁଏ କି?
ହଁ ଦେଇ ହୁଏ। ନାଇଁ ନାଇଁ ପ୍ଲସ ଟୁ ପରେ ଦେଇ ହୁଏନି।
ନା ପ୍ଲସ ଟୁ ପରେ ତ ଦେଇହବନି ନା ଯେହେତୁ ଗ୍ରାଜୁଏସନ ନାହିଁ ବି ଏଡ ତ ଦେ ଦେଇ ଦେଇହବନି। ତାହେଲେଏବେଠୁ କୋଚିଙ୍ଗ ହେଇକା ନବ ହୁଁ।
ହଁ।
ଏବେଠୁ ନେଇକି ପଢାପଢି କଲେ ହେଇଯିବ ଆଉ।
ଆଜ୍ଞା ମୁଁ ଗୋଟେ ପ୍ରଶ୍ନ ପଚାରି ଥାନ୍ତି?
ହୁଁ।
ଏଇ ଯୋଉମାନେ ପାଣିର ବହୁତ ଅପଚୟ କରୁଛନ୍ତି। ତ ଆପଣ ସେ ବିଷୟରେ କଣ କହିବାକୁ ଚାହିଁବେ ମାନେ ପା ପାଣି ତ ବହୁତ ମାନେ ଖର୍ଚ୍ଚ କରୁଛନ୍ତି। ଯୋଉଟା ଖର୍ଚ୍ଚ କରିବା କଥା ନୁହଁ।
ମୁଁ ତ କିଛି କିଛି ଜାଗାରେ ଦେଖିଛି। ପାଣି ମାନେ ଟ୍ୟାପ୍ ଖୋଲିଦେଇକି ପୁରା ପଳେଇଥିବେ। ସେ ତାର ଅନବରତ ପାଣି ପୁରା ବୋହି ଚାଲିଥିବ। ଆଉ ପାଣି ଯେ ଏମତି ପୁରା ମାନେ କି ଟିକେ ପାଣି ଯୋଉ ଜାଗାରେ ଢାଳିବାର ଥିବ। ସେ ଜାଗାରେ ବହୁତ ପାଣି ଢାଳିବେ।
ଏଇଗୁଡା ଖର୍ଚ୍ଚ କରିବା କଥା ନୁହଁ। ଏତେ ମାନେ ପାଣି ଯେହେତୁ
କାହିଁକି ନା ପ୍ରାୟ ଲୋକଙ୍କୁ ଯୋଉ ଏଇ ଯୋଉ ମରୁଭୂମି ବାଲା ଜାଗାରେ ତ ପୁରା ସେମାନଙ୍କୁ ପାଣି ପାଣି ହିଁ ଟୋଟାଲି ମିଳୁ
ଜଣେ ଜଣଙ୍କୁ ତ ଦେଖିବେ ହଁ ସେଇଟା ତ ତ ଆହୁରି କଷ୍ଟ ଜଣେ ଜଣଙ୍କୁ ଦେଖିବେ ବାଲ୍ଟି ମାନେ ଗୋଟେ ଟ୍ୟୁବୱଲ ଥିବ। ବାଲ୍ଟି ପୁରା ଏମିତି ଲମ୍ବି ଥିବ ଶହେ ଲୋକ ଛିଡା ହେଇଥିବେ ଗୋଟେ ବାଲ୍ଟି ରେ ପାଣି ନବା ପାଇଁ
କାହିଁକିନା ସେମାନେ ସେ ସିଚୁଏସନ ଦେଖିନାହାନ୍ତି। ସେ ସିଚୁଏସନ ଇଏ କରିନାହାନ୍ତି ସେଥିପାଇଁ ପାଣି ଗୁଡାକ ନ କଷ୍ଟ କରୁଚନ୍ତି ଗୋଟେ ଟିକେ ଜି ଯୁ ଜୁନ୍ ଡ୍ରେସ ଧୁଆ ହବାର ଥିବ ପୁରା ବାଲ୍ଟି ଦିଇ ବାଲଟିଆ ପାଣିରେ ଇଏ
ହୁଁ ହୁ ମୁଁ ତ ସେୟା ଟିକେ କଣ ଦରକାର ଥିବ ଅଧିକ ପାଣି ୟୁଜ୍ କରିଦିଏ।
ବା ନା ନା ନା ନ ଚେଞ୍ଜ କଲେ ହବ ନି ନା। କାହିଁକିନା ଆଗକୁ ହଉଛି ଏଇ ୟୁଟ୍ୟୁବ ହେକାରରୁ ମୁଁ ଦେଖୁଥିଲି କି ଆଗକୁ ହଉଛି ମାନେ କହୁଥିଲେ ନା ପାଣି ଖାଇ ପାଣି ଆଉ ଖାଇବା ଏଇଟା ହିଁ ବହୁତ ଇଏ ହବ।
ଆଗୁକୁ ତ ମାନେ ଏଇଗୁଡା ସବୁ ନଥିବ ଲୋକ ଖାଲି ଅଧିକ ପାଣି ୱେଷ୍ଟ କରି ଚାଲିବେ ମତେ ଲାଗୁଛି। ଏବେ ଯେତିକି ଟିକେ ଚାହୁଁଛନ୍ତି ପାଣି ୱେଷ୍ଟ କରିବେନି ବୋଲି ଆଗୁକୁ ସେଇଆ କରିବେ। ଏବେ ତ ମୁଁ ଗୋଟେ ଏ ଆଇ ରେ ଦେଖୁଥିଲି ଆଗୁକୁ ମାନେ ଖାଇବା ଆଉ ନଥିବ, ଗୋଟେ ଖାଲି କି ମାନେ ମେଡ଼ିସିନ୍ ଥିବ, ସେ ମେଡିସିନ ର ଟାବଲେଟ୍ ଗୋଟେ ଖାଇଦବେ।
ହଁ ମୁଁ ବି ଦେଖିଛି ସେ ଟ୍ୟାବଲେଟ ଟା ଖାଇଦେଲେ ହଁ ଆଉ ବଡିରେ ଯାହା
ଏବେ ସବୁ ଏ ଆଇ ହେଇଗଲାଣି, ଏବେ ସବୁ ଏ ଆଇ। ଏବେ ବି ମୁଁ ଶୁଣିଥିଲି ଏଇ ଯୋଉ କୋର୍ଟରେ ଏବେ ଯେଉଁ ପ୍ରମାଣ କଥା କହୁଛନ୍ତି ଏ ପ୍ରମାଣ ଆଉ ଦେଖିବେନି କାରଣ ସେଇ ପ୍ରମାଣ ଗୁଡା ବି ଏ ଆଇରେ ସବୁ ଏଡିଟ୍ କରିଦଉଛ ନା ପୁରା ରିଏଲ ଭଳିଆ।
ହଁ।
ଏମିତି କରୁଚନ୍ତି ଟୋଟାଲି ଚିହ୍ନି ହବନି ରିଅଲ୍ ଭଳିଆ। ଚାଟ୍ ଜିପିଟିରେ ସବୁ ମାନେ କରିହଉଚି, ମୁଁ ତ କରେ ବେଳେ ବେଳେ।
ହ। ହଁ ଆଜିକାଲି ଚାର ଜ ପି ତ ଛଡା ଆହୁରି ବହୁତ ସାରା ମାନେ ଆପ୍ଲିକେସନ ଗୋଟେ ବାହାରିଲାଣି।
ହଁ ଚାର ଜିବ ଟା ଆଗରୁ ୟୁଜ କରିୁଥିଲେ ପାଠପଢା ପାଇଁ ଏବେ ସବୁ
ହଁ ଏଡିଟା ପ୍ରମଟ ଲେଖେ କି ହିମ ଜନ
ମୁଁ ତ ଏଡିଟ୍ କରେ ମାନେ ହଁ ମିଶୋରୁ ଗୋଟେ ସ୍କ୍ରିନ୍ସଟ୍ ମିଦେବି ଡ୍ରେସ୍ ଆଉ ନିଜ ଫଟୋ ଟା ଦେଇଦେବି ମାନେ ମିଶୋ ଡ୍ରେସଟା ମୋ ଡ୍ରେସ ମୋ ବଡିରେ ଆଡ୍ କରିଦେବି।
ହେଇଯ ପୁରା ଭଲସେ ପୁରା ମିଶିକି ପୁରା ଇଏସ ଆସିଯାଏ।
ହଁ ଭଲ ଦେଖ ଯାଏ, କିନ୍ତୁ ଜଣେ ଜଣେ ଜାଣି ଦିଅନ୍ତି କହିବେ ଏଇଟା ଏଡିଟ କରି ଚୁନା ମୁଁ କହିଲି ହଁ ଏଡିଟ କରିଛିଛି ହଁ ଜଣା ପଡି ଯାଉଛି। ମୁଁ ତ ଏତେ ଶିଖିନି ସାଙ୍ଗମାନୋନ କରୁଥିଲେ ମୁଁ ଟିକେ ଦେଖିକି ଶିଖି ଯାଇଛି ଆଉ। ତ ଏତେ ଭଲରେ କରୁନି। ଯୋଉମାନେ ପୁରା ଭଲରେ କରୁଥିବେ ସେମାନଙ୍କର ତ ଆପଣ କନଫ୍ୟୁଜ ପୁରା ଏଇଟା ସତରେ ରିୟାଲ ଟା ନା ଏଟ ଟା
ହୁଁ କେ ଚଜି ପି ତମ କେ ତମ ତ ପାଠ ପଢା ପାଇଁ ୟୁଜ କର।
ହଁ ମୁଁ ଆଗରୁ ୟୁଜ୍ କରିଥିଲି ଏବେ ଆଉ ୟୁଜ୍ କରୁନି ଏତେ
କାହିଁକି ନା ଯାହା ଗୋଟେ ଡାଉଟ ହବ ଚାରଜପିଡି ମଲେ ସାଙ୍ଗେ ସାଙ୍ଗେ ଆସିଯିବ।
ହଁ ଆଗରୁ ମେଟ ରେ ଆସୁଥିଲା ଏବେ ମେଟ ମଟାରେ ମାରିଲେ ମାନେ ଏମିତି ଏଡ଼ିଟ୍ ଜିନିଷ ଆସୁନି, ମେଟାରେ ନର୍ମାଲ୍ କୋଶ୍ଚିନ୍ ପଚଲ ଆସୁଛି।
ଓହୋ ନାଇଁ କିନ୍ତୁ ଚାର ଜିବି ତ ଭାଇ ସବୁ ହିଁ ଆସିବ।
ହ ଚାର ଜିବ ରେ ଏବେ ସବୁ ଆସୁଛି ସବୁ ଲୋକ ପ୍ରାୟ ଚାର ଜିବି କରୁଛନ୍ତି ମୁଁ ବି ଶୁଣି ଚାର୍ଜିବ ଡାଉନଲୋଡ କରିନଥିଲି ଆପ୍ ଡାଉନଲୋଡ୍ କରିକି ଏଡିଟ କରିଥିଲଥିଲେ ବହୁତ ବୋର ହେଇଗ ତାପରେ କଣ ପାଇଁ ଏଟ କରି ଅଯଥାରେ ଟାଇମ ୱାଷ୍ଟେ।
ନାଇଁ ଏଡିଟ ତ ଛଡା ତମର ଯଦି କିଛି ଗୋଟେ ଜିନିଷ ଜାଣିବାରିଥିବ, ସାଙ୍ଗେ ସାଙ୍ଗେ କୋଶ୍ଚିନ୍ ପଚାରିବ ସାଙ୍ଗଙ୍ଗେ ସାଙ୍ଗେ ତରେ ପୁଣି ଅ ହଵାଟସଆପ ରେ ଯେମତି ଭୟସ ର ଦିଆ ହୁଏ, ମେସେଜ ସେ ଭୟସ ରେ ବି କଥା ହେଇପାରିବ। ଆଉ ଚଜ ପେଟ ରେ ଯାହାବି କୋସିିନେଗା ଥିବ। କି ଯୋଉ କୋଉଟା ଗୋଟେ ପିପିଟି ବନେଇବାର ଥିବ। କି ପ୍ରେଜେଟେନ୍ସନ ବନେଇ ଥିବ। କି କୋଉ ବିଷୟରେ ଗୋଟେ ଲେଖିବାର ଥିବ କି କଣ କରିବାର ଥିବ।ମେ ଏଲେ ଏକା
ସୁବିଧା ବି ଏତିକି ଇଏ କରେ ଜଣେ ଜଣେ ତ ମାନେ ଅପବ୍ୟବହାର କରନ୍ତି।
ହଁ। ଯିଏ ଯୋଉ ଟାଇପ ର ଚାହା ମାନେ ତାଙ୍କ ମାନସିକତାକୁ ନେଇକି ଯିଏ ଯେ ଏମତି ବ୍ୟବହାର କଲା ଆଉ। ଏଆ ଏଇଟା ହେଇଛି ଭଲ ପାଇଁ କିଏ ଭଲରେ ବ୍ୟବହାର କରୁଛି କିଏ ଖରାପ ରେ ବି ବ୍ୟବହାର କରୁଛି।
ସେଥିପାଇଁ ତ ମାନେ ଏବେ କୋର୍ଟରେ ଚେଞ୍ଜ ହେଇଛି, ପ୍ରମାଣ ଦେଲେ ଆଉ ଆକ୍ସେପ୍ଟ ବି କିଏ ଜାଣେ ଲୋକ ଯଦି ଫ ପ୍ରମାଣ ଦେଇଥିବ।
ଆଜିକା ଏଆଇ ରେ ବା ଏମିତି ୟୁଟ୍ୟୁବ କି ଇନଷ୍ଟାଗ୍ରାମ ରେ ଏମିତି ଛି ସେଟା ସପ୍ତ ରିଲ କି ଏଆଇ ବାଲା ରିଲ ଜଣା ହଁ ପଡୁନି, ଟୋଟାଳି ପୁରା ମାନେ ପ୍ରପର ଯିଏ ନିରଖ ହେଇକି ଦେଖିଲେ ଯକ ଜାଣିବା।ହଁ ଏ ଏଆଇରେ ହେଇଛି। ହଁ।
ହଁ ତଥାପି ମୁଁ ବେଳେବେଳେ ଝାନଦିଏ ଗୋଟେ ଗୋଟେ ଏ ଆଇ କି ନାଇଁ।କିନ୍ତୁ ଆଉ ଗୋଟେ ଗୋଟେ ରେ ଟୋଟାଲି ଜାଣିପାରନି କି କିଛି ବି ଜଣାପଡେନି ଏ ଆଇ ବୋଲି।
ହଁ।
ଆପଣଙ୍କୁ ମାନେ ଏମତି ଏଡିଟ୍ କରି କରିଚନ୍ତି କେବେ?
ମଝିରେ ଗୋଟେ ଯୋଉ ଆସୁଥିଲା ଏଡିଟର ଫ୍ରମ ଡାଟା ଦେଇକି ଯୋଉ ଶାଢୀ ପିନ୍ଧିକି ଇଏ କରିବ ର
ହଁ ହଁ ସେଇଟାତ ଚାଲିଥିଲା ଟ୍ରେଡିଙ୍ଗ।
ସେଇଟା ମୁଁ ପ୍ରାୟ ଚାରଜିପିଟି ଏକା ୟୁଜ୍ କରେ। ଏଇ ମୋର କାମ ପାଇଁ ହିଁ ୟୁଜ କରେ। ନଏଲେ କିଛି ଗୋଟେ ଜାଣିବାର ଥିବ ଇଏ କବରେ ସେଥିପାଇଁ ୟୁଜ କରେ।
ଟ୍ରେଣ୍ଡିଙ୍ଗ ଟା ଚାଲିଲା ସେଇଟା ଟିକେ ଗଲି। ତାପରେ ଶିଖିକି ମିଶୋରୁ ଏମତି ସ୍କ୍ରିନସଟ୍ ନେଇକି କଲି ଏମ ତି ତାପରେ ଧୀରେ ଧୀରେ କଲି ତାପରେ ଆଉ ଏବେ ଟୋ ଟାଲି କରୁନି ପୁରା ଛାଡଦେଚି ମାସେ ଦି ମାସେ ହେଲା।
ଆଛା। ନାଇଁ ମୁଁ କିନ୍ତୁ ଏଇ ମେଲ ଏକା ଡ୍ରାଫଟ କେମତି କରିବ ମେଲ। ହୁଁ ହୁଁ ତାବୁ କେମତି କରେକ୍ଟ କରିବ ନଏଲେ ବାଇଚାନ୍ସ ସୋଚ ଦିଅନ୍ତି ମତେ ଗୋଟେ। ଏ ଆ ଇନୁ ଗୋଟେ ୱାର୍ଡଟେ ଆସିଳାନି। ଇଂଲି ରେ ତାକୁ କଣ କୁହାହବ ତ ମୁଁ ତା ମାରିଦିଏ ଭଏସରେ ପୁରା ମାରିଦେଇକି ଓଡିଆରେ କହିଦିଏ କୁହେକି ଇଂଲିସ ସରେ କରିକି ଦିଏ। ଏମତି ସବୁ ଟାଇପର କରିକି ମୁଁ ୟୁଜ କରେ।
ହ୍ଵାଟ୍ସଆପରେ ବି ଗୋଟେ ଅଛି ଯୋଉ ଗୁଗୁଲ ଜିକେ। ସେଟାରେ ବି ମାନେ ଓଡିଆ ମାଇେ ଇଂଲିଶ ପଲିଆସେ ଇଂଲିଶ ମାଇଲେ ଓଡ଼ିଆ ତାର ପଳିଆସେ।
ହ ନା ମୁଁ ହ୍ଵାଟ୍ସଆପରେ ଏତେ ୟୁଜ କରନି ମୁଁ ଚାଟଜିପିଟି ୟୁଜ କରେ ଏବେ ସ୍ଲଡ଼ ବି ୟୁଜ କରେ।
ହଁ। ଆଉ ଆପଣ କ୍ରିକେଟ ଦେଖନ୍ତି?
ଆଗରୁ ଦେଖୁଥିଲି ଆଇ ପି ଏଲ ଏକା ଏବେ ଆଉ ବିମ୍ବୋ ଆଇ ପି ଏକା ଆଉ ଟୋଟାଲି ଵି ଦେଖୁନି ମୋର ଦେଖୁରୁ ସି ଏଚ କେଟିଲଟା। ଆଉ ଆପଣଙ୍କର ଏବେ ବି ସିଅସ ବେସ। ପି ଏଫ ଧୋନି ଯୋଉ ଯାଏଁ ଅଛି ସି ଏସକୁ ସପୋଟ।
ମୁଁ ସିଏସ୍ କେ ଥିଲି ମାନେ ଆଗ ଆସିିଯାଇଥିଲି ସାଙ୍ଗମାନଙ୍କ ସହିତ ମିଶିକି ସିଏ ସ୍କେଲି ପୁଣି ଏବେ ଆର ସି ବି ହେଇଯାଇଚି।
ଆହା ନା ଆମର ଧୋନି ଯୋଉ ଯୋଉ ଦଳରେ ଆମର ସେଇ ଦଳ।
କ୍ରିକେଟ୍ କିଛି ଜାଣିନଥିଲି ଯେତେବେଳେ ଜାଣିଲି ସେତେବେଳେ ମୁଁ ଫାଷ୍ଟ ବିରାଟ କୋଇଲିକୁ ଚିହ୍ନିଲି। ସେବେଠୁ ଆର ସିବି ମୋର ଫେବରେଟ।ମୋର ଜଣେ ଭାଇ ପଚାରିଲେ ତୋର ଆରସି ବିି ନା ସିଏସ୍ କେ ମୁଁ କଇ ସେଇଟା କଣ ସେ ମତେ କହିଲେ ଆରେ ଏଇଟା ଜାଣିନୁ। କହିଲେ ତୁ ଆଗ କହ ଆର ସିବି ନା ସି ଏସ୍ କେ। ହଁ ରୟାଲ ଚ୍ୟାଲେଞ୍ଜର୍ସ। ବ୍ୟାଙ୍ଗଲୋର ମୁଁ କଇଲି ଅ ମୁଁ ଗୋଟେ ମାନେ ଏମତି ମନ ଇଚ୍ଛା ଗୋଟେ କହିଦେଲି ଆର ସି ବି।ତାପରେ କଇଲେ ତା ଫୁଲ୍ଫର୍ମ କଣ ଜାନଚୁ? ମୁଁ କହିଲି ନା ସେ ମତେ ତାପରେ କହିଲେ ରୟାଲ ଚ୍ୟାଲେଞ୍ଜର୍ସ। ସେ ବ୍ୟାଙ୍ଗଲୋର ତାପରେ କହିଲେ ଏଇଟା ଘୋଷିକି ରଖିବି ଏଇଟା ହୋଉଛି ଆଜିଠୁ ତୋ ଟିମ୍। ମୁଁ ତାପରେ କଇଲି ହଉ ଠିକ୍ ଅ ଚି ତ ସେବେଠୁ ମୁଁ ଆର ସି ବି ନାଁଟା ଜାନଥିଲି। ତ ଲୋକମାନେ ଯେତେବେଳେ କଥା ହେଲେ ଆର ସି ବି ସି ଏସ କେ ମୁଁ ତା ପରେ ଜାଣିଲି ଯେ ସେଇ ଭାଇ ଯେତେବେଳେ କହୁଥିଲେ ଏଇଟା ବୋଧ ସେଇ ଟିମ୍ ବିଷୟରେ କଥା ହୋଉଛନ୍ତି। ତ ସେବେଠୁ କ୍ରିକେଟ ମୁଁ ଜାନଚି ଆଉ।
ଅ ହଉ ଆଉ।
ହଉ ଠିକ ଅଛି ରଖୁଚି।
ଫ୍ରୀ ହେଲେ କଲ୍ କରିବି।
ଆ
ହଁ ଆଉ ଯଦି ତମେ ବି ଯଦି ଫ୍ରି ଥିବ କାଲି ପୁରା ନଅଟା ପରେ ନଅଟା ନୁହେଁ ଦଶଟା ଯେତେବେଳେ ବି ଚାହିଁବ କଲ କରିପାରିବ ହଉ ରଖୁଛି।
ଆଜ୍ଞା
ହଁ ଥ୍ୟାଙ୍କୟୁ